ଆ କିନ୍ତୁ
ଆଉ ଦିଦି କଣ କରୁଚ?
ଏଇଠି ବସିଚି। ଆଉ ତମେ କଣ କରୁଚ?
ଏ ମୁଁ ବି ଏଠିକି ଟିକେ ଗଡ ପଡ ହଉଥିଲି।
ଆଜ୍ଞା।
ହୁଁ ଆଉ ଆଉ କଣ କରୁଚ?
ହଁ ବସିଚି ଆଉ ତମେ ଖାଇସାରିଲଣି?
ନା ଏମତି ଫୋନ କଲି। ତ ମୁ କହିଲି ଆମେ ପୁ ପୁରୀ ଯିବାର ପ୍ରପୋଜାଲ କରୁଛୁ। ହିଁ ଆମେ ଯିବା ପାଇଁ ଯୋଗାଡ଼ କରୁଛୁ ମୁଁ କହିଲି ଦିଦି ଙ୍କୁ କହେ ଦିଦି ଯଦି ଯିବେ
ହଁ କର ଯିବା ସାଙ୍ଗ ହେଇକି ଯିବା ବୁଲିକି ଆସିବା ଜଗ
ହୁଁ ହୁଁ ଜଗାଙ୍କର ଦେହ ଭଲଛି ମା ମୋର ବହୁତ ମନ ଅଛି ଆଜି ରଥ ଟାଣିବାରେ ହଁ ଗୁଣ୍ଡିଚା ଯିବା ହବ ଯଦି ଯିବା ଆମର ସେଠି ରୁମ୍ ନେଇଯିବା ଘର ଭଡା ନେଇଯିବା ଘରଭଡା ନେଇକି ରହିବା ଆଉ ଦେଖିକି ଏକାଥରେ ଦେଖିକି ଆସିବା।
ଆଜ୍ଞା,
ଆଉ ସମସ୍ତ ସ ପରରିବାରଙ୍କୁ ଆଣିବ ହାଁ
ଆଜ୍ଞା ନିହାତି ସହ ପରିବାର ମିଶିକି ଗଲେ ବହୁତ ଭଲ ଲାଗିବ ବି ପରିବାରଙ୍କ ସହିତ ଯାଇକି ବୁଲିଲେ।
ହୁଁ ହଁ ହୁଁ ବହୁତ ଭଲ ହେଲେ କରିବା ସମୁଦ୍ରରେ ଲହଡି ଭାଙ୍ଗିବା ଅବଡା ଖାଇବା ବଡ ଦାଣ୍ଡରେ ଚାଲିବା ଆଉ ସାଷ୍ଟାଙ୍ଗ ପ୍ରଣିପାତ କରିବା
ଆଜ୍ଞା!
ହୁଁ ହୁଁ ଆଉ ଆପଣ ଯୋଗ ଫୋଗ କରନ୍ତି ନା ଯୋଗ କରନ୍ତିନି।
ନାଇଁ ହଁ ବେଳେ ବେଳେ ଏମିତି କରେ ଆଉ
ନାଇଁ ଯୋଗ ଟା କରିବା ଦେହ ପାଇଁ ହିତ ଯୋଗ କରିବେ ନା ଆଉ ହଁ ନା ମୁଁ ସକାଳୁ ଉଠି ଯୋଗ କରେ, ଆଉ ବାପା ମା ଙ୍କୁ ପ୍ରଣାମ କରେ
ଆଜ୍ଞା!
ହୁଁ ତାପରେ ମୁଁ ମାନେ ମୋ କାର୍ଯ୍ୟ କରେ ମୋ କାର୍ଯ୍ୟ ବହୁତ ସଫଳ ହୁଏ
ଆଜ୍ଞା
ହୁଁ କଣ କଣ କହନ୍ତିିନି ପିତା ମାତା ଠାରୁ ଆଉ ବଡ ଦେବତା ଆଉ ନାହାନ୍ତି ସେ କଣ ଗଲା ଭଳିଆ ଆମେ କଣ କରିବା ଭଳିଆ ପଥର ମୂର୍ତ୍ତିକୁ ପୂଜିବା ଅପେକ୍ଷା ଆଉ ବାପ ହଁ ବହୁତ ଭଲ ହୁଁ ହୁଁ ଏଇ ଏତିକି ଲୋକ ବୁଝିବା ବହୁତ କ ଇଏ କରୁଛନ୍ତି ହଁ ଯିଏ ବୁଝୁଛନ୍ତି ବୁଝୁଛନ୍ତି ଯିଏ ନ ବୁଝୁଛନ୍ତି ବହୁତ ଅନ୍ୟାଚାର କରୁ ନ୍ତି ବାପା ମା ପ୍ରତି ମୁଁ ଟେଲିଭିଜନ ରେ ବହୁତ ଦେଖୁଛି ମୋବାଇଲ ରେ ଦେଖୁଛି କେମିତି ବାପା ମାଙ୍କୁ ହଇରାଣ କରୁଛନ୍ତି କେମିତି ମାଡ ମାରୁଛନ୍ତି କେମିତି ଇ ଏ କରୁଛନ୍ତି ହୁଁ ବହୁତ କଷ୍ଟ ଦଉଛନ୍ତି
ହୁଁ
ହୁଁ ଆଉ ଆପଣ କଣ ଗୀତ ନା ଗୀତ ଶିଖିଛନ୍ତି
ନାଇଁ ହଁ ସେମିତି ଟିକେ ଟିକେ ଶିଖିଛି ଆଉ
ଅହଁ ହଁ କଣ କଥା ଇଏ ନାଇଁ
କିଛନ୍ତି
ହଁ ମୁଁ ଶିଖିଛି ସେମିତି ପ୍ରାର୍ଥନା ପ୍ରାର୍ଥନା କରେ ଏମିତି ଆମର ଏମତି ଗୁରୁ ବ୍ରହ୍ମ ନା ନାଇଁ ଯେମିତି ଆମର ଏ ପ୍ରାର୍ଥନା କରୁଛି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ଵର ଗୁରୁ ସାକ୍ଷାତ ପରମ ବ୍ରହ୍ମା ତସମେଇ ଶ୍ରୀ ଗୁରୁବେ ନମଃ ହୁଁ ହୁଁ। ଗୁରୁ ହି ଗୁରୁ ବାପା ମା ହଉଛନ୍ତି ଆମର ଗୁରୁ।
ଆଜ୍ଞା।
ତାଙ୍କ ଠାରୁ ଆଉ କିଏ ମାନେ ଜଗତ ନାହାନ୍ତି କଣ କନ୍ତି ନାହାନ୍ତି। ଆଉ ହଁ ଆଉ କଣ ସବୁ ଖବର କୁହନ୍ତୁ?
ଆଉ ସବୁ ଭଲ ଏଇଠି ବସଛୁ ସମସ୍ତେ।
ହୁଁ ହଁ ଘରେ କିଏ ବାପା ଅଛନ୍ତି ମା ଅଛନ୍ତି ନା କିଏ?
ହଁ ବାପା ମା ଭାଇ ଭଉଣୀ ବଡ଼ ବାପା। ବଡ ବୋଉ ସାନ ବାପା ସାନ ଭଉଣୀ ଆମେ ହଉଛୁ ଆମେ ହଉଛୁ ଚାରି ଭାଇ ଦି ଭଉଣୀ।
ହୁଁ ହୁଁ ଯାହା ହଉ ଦି ଚାରି ଚାରି ଭାଇରେ ଦି ଭଉଣୀ ଯା ହଉ ବହୁତ ସୁଖୀ ଆଉ ହୁଁ ହୁଁ। ହୁଁ ଆ
ଆଜ୍ଞା ଆପଣ କେତେ କେତେ ଭାଇ କେତେ ଭଉଣୀ?
ଆମେ ହଉଛୁ ଦି ଭାଇ ଗୋଟେ ଭଉଣୀ ମୁଁ। ଆଉ ମୋର ବାହାଘର ହେଇଯାଇଛି। ଆଉ ମୋର ଯୋଉଠି ବାହା ହେଇକ ଆଇଚି ସେଠି ତିନି ଭାଇ ତିନି ଦି ଭଉଣୀ। ଆଉ ମୁଁ ଶବା ବଡ ଆଉ ମୋ ତଳେ ଦିଟା ଦିଅର। ଉପରେ ବି ନଣଦ ଅଛନ୍ତି ତାଙ୍କ ଟିକେ ମେଣ୍ଟାଲ ପ୍ରୋବ୍ଲେମ୍ ଟିକେ ହେଇଯାଇଛି। ଆଉ ବିବାହ କରିନାହାନ୍ତି। ଆଉ ମୁଁ ବିବାହ କରିଛି ମୋ ତଳେଜିଏ ବିବାହ କରିଛନ୍ତି ତାଙ୍କର ଗୋଟେ ପୁଅ। ତାଙ୍କର ଆଠ ବର୍ଷର ପୁଅ ଆଉ ମୋର ମୋର ଟିକି ବହୁତ ଲେଟ୍ରରେ ପୁଅଟେ ହେଲା ବାର ତେର ବର୍ଷରେ ପୁଅଟେ ହେଲା। ସେ କାଳିଆ କାଳିଆ ସାନ୍ତ ଚାହିଁଲେ ବୋଲି। ମୋର ପୁଅଟେ ହେଇଛି ଆଉ ତାଙ୍କରି ନାଁରେ ବି ତାକୁ ପାଣି ହୁଁ ତାଙ୍କରି ନାଁରେ ପାଣି ଛଡେଇ ଦେଇଛି ତାର ଏକୋଇଶି ବର୍ଷ ଯାକେ ଭଲ ନାହିଁ। ଆଉ ଛଡେଇ ଦେଇ ଯେମିତି କୋଡ଼ିଏ ପୁରି ଏକୋଇଶି ଚାଲିବ ମୁଁ ଜଗା କତିରୁ ତାକୁ ମୁକୁଳେଇକି ଆଣିବି। ଆଉ ସେ ଜଗା ହି ସାହା ଭରସା ତାକୁ ଆଉ ଭାରି ଦୁସ ଦୁଷ୍ଟାମି କରୁଛି କଣ କରିବି ମାଡ଼ର ମାଡ଼ ଖାଉଛି ଗାଳି ଖାଉଛି ସମେସ୍ତେ ତାକୁ ଉଁ ମାଡ ଗାଳି କରୁଛନ୍ତି। ଯେହେତୁ ଛୁଆଟା ବାଳୁଙ୍ଗା ହଉଛି ସୂଭାବିକ ଭାବରେ ଯିଏ ନାହିଁ ସିଏ ମାଡ ଗାଳି କରିପାରିବ। ଏବେ ଯଦି ଆମେ ଆକଟ ନ କରିବାବଡ ହେଲେ ସେ ଅବାଟକୁ ଯାଇପାରିବ। ସେଥିପାଇଁ ମୁଁ ମା ହେଇକି କିଛି କହୁନାହିଁ।
ଆଜ୍ଞା। ଆଉ।
ନାଇଁ କଣ କରିବି ଭାବୁଥିଲି ଟିକେ ଯାଇ ଖଇଦିଟା ଭାଜିକି ଚଲେଇବି ବୋଲି। ଆ କିନ୍ତୁ ଉଁ ବର୍ଷା ହଉଛି ଆଉ ଭାଜି ହବନି କାହିଁକି ନା ଆ ଉଖୁଡ଼ା କରେ ମୁଁ ଆମ ମୋର ଆଣ୍ଠୁଆ ଗୋପାଳ ଅଛନ୍ତି। ମୁ ତାଙ୍କୁ ବହୁତ ମାନେ ପୂଜା କରେ।
ହଁ ଆଣ୍ଠୁଆ ଗୋପାଳଙ୍କୁ ତ ପୂଜା କରିବା ବହୁତ ମାନେ ଚାରରେ ତାଙ୍କୁ ପୂଜା କରିବା କ
ହଁ ସେମିତି ଲୋକ ଅଛନ୍ତି ଯୁଆଡେ ଯାଉଛନ୍ତି ପୁଅ ଝିଅ ଭଳି ନଉଛନ୍ତି। କାହିଁକିନା ଯେହେତୁ ମୁଁ କରିପାରିବିନି କାହିଁକିନା ମୁଁ ସାଂସାରିକ ମୁଁ ଶାଶୁ ପରିବାର ଅଛି। ମୁଁ ସବୁଆଡେ ବୁଲିପାରିବି କି ମୋର ସେୟା ମୋର ଯାହା ଅଛି ମୁଁ ଠାକୁରଙ୍କୁ ସେଇଆ ହିଁ ସମର୍ପଣ କରିବି ବୋଲି ତାଙ୍କୁ କହିଛି ଆଉ ମୋ ଇଏରେ କିଛି ରଖିବନି ଅଭିମାନ ରଖିବନି। ଆଉ ପ୍ରଭୁ ଆପଣ ମତେ ଯାହା ଦେଇଛନ୍ତି ମୁଁ ସେଇଥିରେ ଆପଣଙ୍କୁ ସନ୍ତୁଷ୍ଟ କରିବି। ଆଉ କିନ୍ତୁ ବାଳଭୋଗ ତାଙ୍କର କହିବାକୁ ଗଲେ ମାନେ ତାଙ୍କର ବହୁତ ହୁଏ ଆଉ ଖଇ ଉଖୁଡା କରେ ତାଙ୍କର ସରୁ ସରୁ ଆଉ ଟିକେ ଏମିତି ଏମିତି ପ୍ରଭୁ ଅସୁବିଧା ହେଇଥିଲା। ଛୁତିିକିଆ ଅଣସୁଧିଆ ହେଇଯାଇଥିଲା କରିନଥିଲି ସରିଯାଇ ଥିଲା ଆଜି ମା ରଖିଛନ୍ତି ଗାଁରୁ ମିଶରି ନକୁଳ ଦାନା ଜାଣିଥିବେ? ଧୂପ କର୍ପୁର ଝୁଣା। ଆଉ ହଁ ଏଇସବୁ ର ରଖିଛନ୍ତି ଆଉ ମୁଁ ଉଖୁଡ଼ା ଟା କରିପାରିନି ବର୍ଷା ହେତୁ। ଆଉ ଖଇ ଭାଜି ଦେଇଥିଲି ଆଉ ଚଲା ହେଇନି। ତାକୁ ଚଲା ହବ ବଛା ହବ ଆଉ ଉଖୁଡା ହବ। ହଁ ଏମତି କଦଳୀ ଫଳ ନଡ଼ିଆ ଯେତେବେଳେ ଯାହା ମିଳିଲା। ମୁଁ ସମର୍ପଣ କରେ ଠାକୁରଙ୍କୁ। ହଁ ଏବେ ମଲ୍ଲି ଫୁଲ ଗୋଟେ ଗୋଟେ ଫୁଟୁଛି ଠାକୁରଙ୍କୁ ମଲ୍ଲି ଫୁଲ ଦଉଛି। ଆଉ ସେ ନାଲି ଫୁଲ ରେ ତ କେବେ ପୂଜା ହୁଅନ୍ତିନି ଧଳା ଫୁଲ ଏଇ ସବୁ ଫୁଲରେ ତାଙ୍କୁ ପୂଜୁଛି।
ହୁଁ। ମୁଁ ଓଷା କରେ ମୋ ଘରେ ବି ତାଙ୍କୁ ରଖିଛି ସବୁବେଳେ ପାଇଁ ସବୁବେଳେ ମୁଁ ତାଙ୍କର ବ ବର୍ଷକୁ ଥରେ ଜନ୍ମାଷ୍ଟମୀ ହୁଏ ତାଙ୍କୁ ଜନ୍ମାଷ୍ଟମୀରେ ପୂଜା କରେ ବ୍ରାହ୍ମଣ ଆସନ୍ତି ହଁ ବ୍ରାହ୍ମଣ ଆସନ୍ତି। ଆଉ ବଡ ଆକାରରେ ହୁଏ ଠାକୁର ଘିଅ ପୋ ଆମର ହଁ। ସକାଳୁ ନନା ଗାଧୋଇ ପାଧେଇ ଦେଇକି ତାଙ୍କୁ ସେ ଜନ୍ମ ହୁଅନ୍ତି। ତା ହଁ ତାପରେ ରାତି ବି ସେମାନେ ଆ ପୂଜା କରିବାକୁ ନେଇକି ଯାଆନ୍ତି ରାତିକି ଆସନ୍ତି। ଠାକୁରଙ୍କୁ ବ୍ରାହ୍ମଣ ନନା କୁହନ୍ତି ତାଙ୍କର ନାଇ କଟା ହୁଏ। କାହିଁକିନା ଜନ୍ମହେଇଥାନ୍ତି ରାତିରେ ନା ନାଇକଟା ହେଲେ ଯାଇଁ ବ୍ରାହ୍ମଣ ନନା କହିବେ ପିଠଉ ରଖିଥିବ ଆଉ ଘଷି ନିିଆଁ କରିବ ପୁଣି ନି କାହିଁକି ନା ନାଇ କଟା ହେଲା ପରେ ଠାକୁର ସେକା ହୁଅନ୍ତି ଠାକୁରଙ୍କୁ ସେକିକିନା ତାପରେ ନନା ଝୁଲଣ ରେ ବସାନ୍ତି ଆଉ ଆମେ ଝୁଲଣରେ ସମସ୍ତେ ଝୁଲ ଝୁଲାଉ। ତାପରେ ଘିଅ ପୋଡା ହୁଏ। ହୋମ ହୁଏ ଆଉ ମୁଁ ଆଉ ମୋ ସ୍ବାମୀ ସଂକଳ୍ପ କରୁ। ଆଉ ହଁ ଏମତି ଅସୁବିଧା ସୁବିଧା ହେଲେ ମା ବାପା ଅଛନ୍ତି ଆ ଆଉ ସିଏ ସଂକଳ୍ପ କରନ୍ତି ନହେଲେ ମୋର ସାନ ଦିଅର ଯା ସିଏ ଅଛନ୍ତି। ସଂକଳ୍ପ କରନ୍ତି ଆମେ ସମସ୍ତେ କରନ୍ତୁ ଆ ଆମ ଘରେ ପୋଥିଟା ହୁଏ ଗାଁ ରୁ ବହୁତ ସାରା ଲୋକ ଆସନ୍ତି। ଆଉ ପୂଜା କରନ୍ତି ହୋମ କରନ୍ତି ହୁଁ। ତାପରେ ପୂଜା ସଇଲା ପରେ ପ ସେ ପ୍ରସାଦ ସେ ବ କରିକି ଯାଆନ୍ତି ଆଉ କିନ୍ତୁ ନା ବ୍ରାହ୍ମଣ ନନା ଯେହେତୁ ସବୁଆଡେ ପୂଜା କରି କରି ଆମ ଘରେ ଲାଷ୍ଟ କରନ୍ତି ନନା ମୋତେ ଆଗରୁ କହିଥାନ୍ତି କି ମୋ ପାଇଁ ଭୋଜନ ପାଇଁ କଣ କରିଥିବେ। ଭୋଜନ ଉଁ ଆୟୋଜନ କରିଥାଏ ନନାଙ୍କ ପାଇଁ। ଆଜ୍ଞା ନନାଙ୍କ ଭୋଜନ କରିକି ନା ଜିବାଦ ଦିଅନ୍ତି ଆମେ ଦକ୍ଷିଣା ଦଉ ପ୍ରଣାମ କରୁ ଆଉ ନାନାଙ୍କର ଖୁସିରେ ଖୁସିରେ ଯାଆନ୍ତି। ହୁଁ ହୁଁ ହୁଁ ହଁ ନନା ଖାଇସାଇଲା ପରେ ଆମେ ପୂର୍ବ ପୁରାତନରୁ ଜାଣିଛୁ ବ୍ରାହ୍ମଣଙ୍କ ଅଇଁଠା ଖାଇଲେ ଭଲ ଆଉ ମୁଁ ଯଏ କିଏ ଖାଉ ନ ଖାଉ ମୁଁ ଖାଇବାକୁ ଦେଇସାଇଲା ପରେ ନନାଙ୍କ ଅଇଁଠା ଟିକେ ଖାଇନିଏ। ଆଉ କିନ୍ତୁ ଯୋଉ ତା ପରେ ବ୍ରାମ୍ ନନା ବି ପୂଜା କରନ୍ତି ଗଲାବେଳେ ମତେ ଯାହା ବିି ହେଲେ ଗୋଟା ଫଳ ପୂଜା ହେଇଥାଏ ମତେ ନନା ଦିଅନ୍ତି କହିବେ ତୁ ଏଇଟା ରଖିଥା। ମୁଁ ତାକୁ ରଖେ ପ୍ରସାଦ ଭାବରେ ଗ୍ରହଣ କରେ।
ହୋଏ ଆଉ କଣ କୁହନ୍ତୁ ଆପଣଙ୍କ ଆଡେ ଆଉ କଣ ପୂଜା ପର୍ବାଣୀ ହୁଏ।
ହଁ ଆମର ଭାଲୁକୁଣସା ହୁଏ ଆମର ଦୁର୍ଗା ପୂଜା ହୁଏ ଜାଣି ଆଗକୁ ତ ଆସୁଛି ଆଶ୍ଵିନ ମାସ ଆସୁଛି ଆମର ଦୁର୍ଗା ମେ ଢ଼ ହୁଏନି ଆମର ହୋଉଚି ଖଣ୍ଡାୟତ ଖଣ୍ଡା ପୂଜା ହୁଏ। ଗାଁ ଲୁ ହଁ ଗାଁ ଲୋ ଗୋଟାଙ୍କ ଗାଁ ଲୋକ ଆମର ଏଠି ଖଣ୍ଡା ବସା ହୁଏ। ଉଁ ପୂର୍ବ ଦିନ ଆମର ସପ୍ତମୀ ଦିନଠାରୁ ଆରମ୍ଭ, ସପ୍ତମୀ ଦିନ କଳସ ପୁରା ହୁଏ ଅଷ୍ଟମୀ ଦିନ ପୂଜା ପାଆନ୍ତି ଆଉ ଆମେ ବି ଅଷ୍ଟମୀ ଓଷା କରୁ। ନବମୀ ଦିନ ନବମୀ ପୂଜା ହେଇକି ଦଶହରା ଦିନ ଆମର ପାଣି କଖାରୁ ବଳି ଖାଆନ୍ତି ତାପରେ ମଣ୍ଡା ଖାଇକି ପାଣି ପାଣିକି ଯାଆନ୍ତି ତା ପର ଦିନ କଣ କୁହନ୍ତି ବାରିକ ମାନେ ମୁହଁ ଦେଖାନ୍ତି ଅଇନା ରେ ଆସିବେ ଅଇନା ରେ ମୁହ ଦେଖନ୍ତି ଆଉ ଉଁ ପଇସ୍ କ୍ଷା ବି ନିଅନ୍ତି ବାରିକମାନେ ଗୁରୁଜନମାନଙ୍କଠାରୁ ହୁଁ ହୁଁ।
ଅଇନା ଆଣିକି ଦେ
ହଁ ଆମେ ତ ଜାଣିନୁ ସେଇଟା କଣ ପାଇଁ ଦେଖାନ୍ତି କିନ୍ତୁ ଦେଖାନ୍ତି ଆସିକି ଆମେ ଦେଖିଛୁ ଆମ ବାପା ଆ ହୁଁ ହୁଁ ହୁଁ ହୁଁ ହୁଁ ଦେଖାନ୍ତି ପଇସା ନେଇକି ଯାଆନ୍ତି ଆଜ୍ଞା ଆଜ୍ଞା ଆପଣ ବହୁ ମୂଲ୍ୟ ଦେଇଥିବାରୁ ଧନ୍ୟବାଦ। ଆଜ୍ଞା ଧନ୍ୟବାଦ
ଖଳନା